ହ କଣ କରୁଥୁଲୁ।
ବାସିଚି ତୁ କଣ କରୁଚୁ।
ହଁ ମୁଁ ବିସିଥିଲ ଆଉ।
ଆଛା ହଉ। ମୁଁ ଖାଇଥିଲି କରିଥିଲି କୋବି ପକୋଡା।
ଓହୋ ନିଜେ ବନେଇଥିଲୁ।
ହଁ ନିଜେ କରିଥିଲି।
ହଁ ହଁ ରୋଷେଇ ଆସେ ହଁ ମୁଁ ବିସ୍କୁଟ ଟେ ଖାଇଥିଲି।
ହଁ ସେମିତି ରୋଷେଇ ଆସେ ଆଉ।
ଏ ମୁଁ ଆଣିଥିଲି ମ୍ୟାଗି ଟିକେ ବନେଇବି ବୋଲି ଯେ ଯୋଉ ଦୋକାନରୁ ଆଣିଥିଲି ଟିକେ ପିମ୍ପୁଡି ଯାଥିଲା ଆଉ ବନେଇନି ବିସ୍ କକୁଟ୍ ଟିକେ ଖାଇଦେଲି ଆଉ।
କାଇ ଦୋକାନରେ ଦେଖିକିରି ଆଣିଲୁ ନୁ।
ହଁ ଆଉ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସମସ୍ତେ ବସିଚନ୍ତି ଆମ ଆଡେ ତ ବର୍ଷା ଉଠେଇଚି।
ଓହୋ ଆଜି ତ ସବୁ ଆଡ଼େ ହଉଛି ବର୍ଷା ଆଉ। ହଁ ଉଠେଇଚି।
ହ
ଆଜି ଅଧିକାଂଶ ମୁଁ ଯୋଉ ତିନଟା ଯା ମୋ ମାଉସୀ ଘରକୁ କେମିତି ଅଲଗା ଅଲଗା ଜାଗାକୁ ଲଗେଇଥିଲି ସେମାନେ ସବୁ କଉ ଥିଲେ ବର୍ଷା ହଉଛି ବୋଲି।
ହଁ ବର୍
ଆମଡେ ଟିକେ ଏବେ ଉଠେଇଥିଲା ତ ଆଉ ବର୍ଷା ହଉନି ପବନ ଟା ଟିକେ ହଉଛି ଆଉ।
ବର୍ଷା ଆମ ଆଡେ ବି ଉଠଉଛି ହେଲେ ବର୍ଷା ହଉନି ପବନ ହେଇକିନି ପଳଉଚି।
ହଁ ହଁ ହଁ ଇଆଡେ ବି ସେୟା। ଆଉ ସମସ୍ତେ କଣ କରୁଛନ୍ତି ଘରେ।
ଘରେ ମସ୍ତେ ବ ସିଛନ୍ତି ବାହାରେ।
ହଁ ଗରମ
ଗରମ କେମିତି ହେଉଛି।
ହଁ ଆମ ଆଡେ ତ ହଉଛି ଆଜି ଟିକେ କାଂଲିଆ ପାାଗ କରି ତ ବର୍ଷା ଉଠେଇ ଥଣ୍ଡା ପବନ ହଉଛି ଆଉ ଏତେ ଗରମ ଲାଗୁନି ଆଉ।
ହଁ। ଆଜ୍ଞା ମ୍ୟାମ୍। ଗରମ ହଉଚି ଗରମରେ ରହି ହଉ ଯମାରୁ ତ।
ହଁ ଏସିି ଲଗେଇ ନାହାନ୍ତି?
ହଁ ଲାଗିଚି, ଏଇ ବର୍ଷ ଲଗା ହେଲା, ଏଇ ବର୍ଷ ଏ ତେ ଗରମ ଯୁଗ ଅତ୍ୟଧିକ ଗରମ ଯୁଗ ଏଇ ବର୍ଷ ହିଁ ଲଗା ହେଲା ଏସି।
ଓ ହଁ ଆମର ତ ଏଇ ବର୍ଷା ଉଠେଇଛି ବୁଲି ଲାଇନ କାଟି ଦେଇଛି ଅ,।
ଆଚ୍ଛା ଆମର ନାଇଁ ଅଛି ଆମ ଆଡ଼େ।
ହଁ ଆଉ ରଜ ତୋମ ଗାଁରେ ପାଳନ କରୁଚ କି ନାଇଁ?
ହୁଁ, ପାଳନ କରୁଚୁ।
ହଁ, ହଁ।
ସେପଟେ ତୋମର କେମିତି?
ହଁ ଆମ ଆଡ଼େ ବି ହଉଛି। ଯେ ଆମ ଗାଁରେ ଦି ବର୍ଷ ହେଲାଣି ଏମତି ଫଂକ୍ସନ ଟାଇପ୍ ର ହଉଛି ପିଲାମାନେ ନାଚୁଚନ୍ତି। ଏମିତି ସବୁ ଝୁଟି ମୁରୁଜ କମ୍ପିଟିସନ୍ ହଉଛି, ମ୍ୟୁଜିକ୍ ଚେୟାର୍ ଏଇରା ସବୁ ଏମିତି ଖେଳ ଉପରେ ହଉଛି। ଆଉ ତାପରେ ଶେଷ ତ ଦିନ ପିଲାମାନଙ୍କୁ ପ୍ରାଇଜ୍ ଦିଆହଉଛି ଆଉ।
ଆଚ୍ଛା ଆଉ ରଜ ପାଇଁ ନୂଆ ଡ୍ରେସ୍
ହୁଁ, ଆଣି ସାରିଲୁଣି ରଜ ପାଖେଇ ଆସିଲାଣି ନା ଆଣି ସାରିଲୁଣି କିଣିକି ଆଉ। ଆଉ ଖରା ତ ହଉଚି ଜୋରସେ ଦେଖି ରଜକୁ କେମିତି କଣ ପାଗ କରୁଚି। ଭଲ ପାଗ କଲେ ତ ଭଲ, ଆଉ ବର୍ଷ ଷା ପକେଇଦେଲେ ଖରାପ ବି, ଜ-ଜୋରସେ ଖରା ହେଲେ ବି ଖେଳି ହବନି।
ଏମିତି କାଆଁଳିଆ ପାଗ କରଥିଲେ ରଜଟା ଟିକେ ମଜା ଲାଗିବ।
ହଁ, ଆଜି କଣ ଖାଇଥିଲ ବେଳାରେ?
ଖାଇଥିଲୁ ଭାତ, ଡାଲି ଆଳୁ ଭଜା।
ହୁଁ, ହୁଁ। ହୁଁ।
ଏମିତି ସବୁ ଆଉ।
ତୋମ କୁ ରୋଷେଇ ବନେଇ ଆସେ?
ନାଇଁ ଖାଇବା ଭାତ ଫାତ ଏମତି ବନେଇ ଆସେନି। ମୋତେ ଏଇ ସବୁ ଯାହା ସବୁ ଫାଷ୍ ଫୁଡ୍ ଉପରେ ବନେଇ ଆସେ।
ହୋ, ହୋ।
ହ
ହଁ ମୁଁ ବି ସେମିତି ବେଳେ ବେଳେ ବନାଏ ଘରେ ଆଉ, ମାମା ଯେତେବେଳେ ମାମୁ ଘରକୁ ଯାଆନ୍ତି, କି ଯୁଆଡେ ଯାଆନ୍ତି କାମରେ ମୁଁ ଏ ଏକା ଥାଏ ଘରେ, ତ ମୁଁ ବନେଇ ଦିଏ ନିଜ ପାଇଁ ଖାଇବା।
ଆଚ୍ଛା।
ଆଉ ପଢା ପଢି ସରିଲାଣି ନା ଚାଲିଚି?
ନାଇଁ ପଢାପଢି ଚାଲିଛି। ତୋମର ସରିଲାଣି?
ନାଇଁ ମୋର ବି ଚାଲିଛି। ଆଉ ତୋମେ ଗୋଟେ ଝିଅ ନା ଭାଇ ଅଛନ୍ତି?
ହଁ ମୋର ଗୋଟେ ଭାଇ ଟେ ଅଛି ଆଉ, ଆଉ ମୁଁ ବଡ।
ହଁ ସିଏ ସାନ।
ହଁ।
ହଁ, ହଁ ଆଉ କଣ? କ- କେତେ ବାଟ ଯାଉଚ? କଲେଜ୍ ଘରଠୁ କେତେ ଦୂର?
ଘରଠୁ ଯାଏ ଦଶ କିଲୋମିଟର।
ଓହୋ, କେମିତି ଯାଉଚ ତୋମେ?
ଏଇ ଯୋଉ ବାହାରିଛି ଲକ୍ଷ୍ମୀ ବସ୍‌ ଯୋଉ। ସକାଳୁ ଯୋଉ ବସ୍ ଯାଉଚୁ ଲକ୍ଷ୍ମୀ ବସ୍ ଯାଉଚୁ ବାକି। ସେଇଟାରେ ଯାଉଛୁ, ଫେର୍ ଆସିଲା ବେଳକୁ ଏଇ ସେମତି ଆସୁ ସୁବିଧା ଏଇଟା ଗୋଟେ ସୁବିଧା ଅଛି।
ହଁ। ଠିକ୍ ଟାଇମ୍ ହେଉଛି କ୍ଲାସ୍ ବି ସରୁଛି ସେଥିରେ ଆସିପାରୁଛ।
ହଁ ସାଢେ ଆଠଟା ବେଳକୁ ଏଠୁ ଯାଉଛୁ ଆମେ ପହଞ୍ଚଛୁ ନଅଟା। ତାପରେ ହେଲେ କିି କଲେଜ ପରେ ସାଢ଼େ ନଅଟା ତାପରେ ହେଟୁ କରୁଛୁ ତାପରେ ହେଠୁ ଫୁଣି ହିଆଡୁ ଗୋଟରେ ଆସୁଛୁ ଗୋଟେ ପଚାଶ ପଟକୁ ଗା ବସ୍ ଛାଡୁଛି ଆମେ ଯାଉଛୁ।
ହ ଏକା ଯାଉଛ ନା ତମ ଗାଁ ର ପୁଣି ଆହୁରି କେତେ ଜଣ ମିଶିକି ଯାଉଛ?
ଆ ଆମ ବା ଆମ କ୍ଲାସ୍ ରୁ ମୁଁ ଏକା ଆଉ ଏମତି ମୋ ଜୁନିଅର ମାନେ ଯୋଉମାନେ ସେମାନେ ଯାଉଛନ୍ତି। ହଁ ଯାଉନାହାନ୍ତି କେତ୍
ହ ସମସ୍ତେ ବସ ରେ ଜାଉ ନାହାଁନ୍ତି?
ଆଛା ତମେ ଏମିତି କଲେଜ ଯାଉଛଁ?
ଁ ବସ ରେ ନହେଲେ ଯଦି ଗାଡିଆନ କିଏ ଘରୁ ଯାଆନ୍ତି ଛାଡ଼ି ଦିଅନ୍ତି ଏପଟ ଡିଉଟି ସାରିକି ଆସିଲା ବେଳେ ଆମକୁ ନେଇକି ଆସ ଆସନ୍ତିଭାରି ଆଉ। ନହେଲେ ମୋ ସାଙ୍ଗର କିଏ ଯଦି କିଏ ଆସ ତାଙ୍କ ସହ ବି ପଳେଇ ଆଶୁ ଆଉ।
ଆଛା ଏକୁଟିଆ ଯାଉ ତ
ହୁଁ। ଏକା ଯାଉ ବେଳେବେଳେ ଇଏ ଆମର ବି ଏପଟେ ଯୋଉ ସକାଳ ଟାଇମ ରେ ବି ବସ ଟା ଯାଉଛି ନା ଏ ଯୋଉ ଗମେଣ୍ଟ ବସ୍ ଯୋଉ କରିଛି ଲକ୍ଷ୍ମୀ ବସ୍।
ତ ସେଇଥିରେ ମୁଁ ଯାଏଭାରି ମୋ ପିଉସାଙ୍କ ଘର ସେଇପଟେ ତାଙ୍କ ଘର ଯେ ପିଉସା ବେବେଳେ ଛାଡ଼ି ଦିଅନ୍ତି। ସେ ଯାଇକି ଆଣି ପକାନ୍ତି ଆଉ।
ଏଇଟା ଗୋଟେ କଲେଜ ଯିବା ପାଇଁ ବାକି ଭଲ ସୁବିଧା ସରକାର କରିଛି ଗୋଟେ ବସ୍ ଟା କରିଚି ଟାଇମ ଟୁ ଟାଇମ ଟିକେ ସୁବିଧା ହଉଛି କଲେଜ ଯିବା ପାଇଁ।
ହଁ ସେଇଟା ଟିକେ ସୁବିଧା ହଉଛି ଲୋକମାନଙ୍କୁ ତାପରେ ଏମିତିରେ ଯୋଉ ମାନଙ୍କର ଗାଡି ନାହିଁ କି ଯାହା ଟିକେ ଅଶୁବିଧା ହୋଉଥିଲା ଏଇଟା ହେଲେ ସୁବିଧା ସେମାନେ ଯାଇକି ନିଜ କାମ ଟା ସାରିକି ଫୁଣି ସେଇ ବସରେ ଆଉଥି ସେ ରିଟର୍ନ କରିକି ଘରକୁ ଆସିପାରୁଚନ୍ତି।
ହଁ ଆଗରୁ ତ ବ୍ଲକ କୁ ବ୍ଲକ ଏଇ ସରକାରଟା ଲକ୍ଷ୍ୟ ବା ଦଉଥିଲା ଏବେ ଗୋଟେ ଡି ଟିକରୁ ଆଉ ଗୋଟେ ଡିଷ୍ଟ୍ରିକ ବି ଯାଉଛି।
ଓହଁ ଲୋକମାନେ ଆଉ ଟିକେ ଅଧିକ ବାଟକି ଯିବା ପାଇଁ ତାଙ୍କର ହଉଛି ସୁବିଧା ସେଥିରେ ବେଶୀ ବି ପଇସା ନଉନାହାନ୍ତି କମ ପଇସା ରେ ଯାଇ ପାରୁଛନ୍ତି।
ହଁ।
ଆଉ କୁଆଡେ ବୁଲିଯିବା ପାଇଁ ପ୍ଲାନ୍ କରିଛ ନା କଣ?
ସେମିତି କିଛି ନାହିଁ ଅଜା ଘରକୁ ବୁଲିବା ପାଇଁ ପ୍ଲାନ୍ ଅଛି ଆଉ। ଏ ମୋ ଅଜା ଘର ଆଡେ ଟିକେ ଭଲ ହୁଏ ନା ରଜ ସେଥିପାଇଁ।
ହଁ ସେଇ ଟିକେ ଯିବ ଦେଖି
ହଁ।
ହଁ। ଆଉ ତମ ମାମା ହେରିକା ସମସ୍ତେ ଘରେ ଭଲ ଅଛନ୍ତି?
ହୁ ଭଲ ଅଛନ୍ତି। ଆଉ ସମସ୍ତେ ଘରେ କଣ କରୁଛନ୍ତି?
ଆଉ ତମେ? ହଁ ସମସ୍ତେ ଫୋନ୍ ଦେଖୁଛନ୍ତି ମୋ ମାମା ରୋଷେଇ ବନାନ୍ତି ଆଉ। ଆଉ ସବୁ କଣ କମ୍ପିଟେଟିଭ ପ୍ରିପେୟାର ହେଉଛ କି ଏଗଜାମ୍ ପାଇଁ।
ଏଇ ସମୟେ ଆର ବର୍ଷ ନେକ୍ସଟ୍ ବେଳକୁ ସବୁ ବାହାରିଥିଲା ସେତବେଳକୁ ମୁଁ ଆଉ ବୟସ ହେଇନଥିଲା ଅଠର ବର୍ଷ ହେଇନଥିଲା ତ ପକାଇବ
ଓହୋ।
ହୁଁ।
ଏବେ ଦୋଉଚି ନାଇ କି? ଭୋଟ ଦେଲଣି କି ନାଇଁ?
ନାଇଁ ଭୋଟ ଦେଇନି।
ଅ ହ। ଆଉ କଣ କୁହ ରାତିରେ କଣ ଖାଉଛ।
ରାତିରେ ବେଳେ ବେଳେ ଭାତ ରୁଟି।
ହଁ ଏଇ ଯୋଉ ଗରମ ତ ହଉଚି ଜୋରସେ ପଖାଳ ଟା ଖାଇବ ଠିକ।
ଗରମ ହଉଚି ହୁଁ। ଏ ବର୍ଷ ଗରମ ହଉଚି।
ହୁଁ ହଁ। ତମକୁ କୋଉ ଆଇଟମ୍ ଟା ମାନେ ବହୁତ ଭଲସେ ବନେଇ ଆସେ।
ମାତେ ସେମିତି। ସବୁ କିଛି ଏମିତି ବନେଇ ଆସନି କ୍ଲିୟର ଯାହା ନର୍ମାଲ ଟିକେ ଯାହା ଜାଣିଛି।
ଓ ହା ଘରେ ବନାଅ ନିଜେ ନାଇଁ କି ବେଲେ ବେଳେ।
ହଁ।
ହଁ ଆମ ଗାଁକୁ ଆସିବ ତାହେଲେ ରଜକୁ ରଜ ଦେଖି ଆଉ।
ହଉ ଜି ଜିବା।
ହଁ।
ଆଉ କଣ କୁଅ। ରଜ ର ତ କିଛି ପ୍ଲାନ୍ ହେଇନି ଗାଁ ରେ ଏମିତି ତ ସବୁ ମହୋତ୍ସବ ଚାଲୁଛି। ସେ ପାଇଁଁ ଗାଁରେ ଟିକେ ରହିବା ପାଇଁ ପଡୁଛି ଗାଁ ରୁ ଯିଆ ପାଇଁ ଇଚ୍ଛା ହଉନି ଗାଁରେ ଗୋଟ ହଉଛି ନା ହଁ ଯଦି କଣ ନ ହୁଅନ୍ତା। କୁଆଡେ ଗୋଟେ ଯାଇକି ବୁଲିଯିବା ପାଇଁ। ତ ମୋର ଜଣେ ମାଉସୀ ଝିଅ କଲ୍ କରିଥିଲେ ତାଙ୍କର କେଉଁଝର ଲାଇନ୍ ଯେ ସିଏ ସେଠୁ କଲ୍ କରି ତାଙ୍କର ସେଠି ଟିକେ ଭଲ ହଉଛି ରଜ ଟା। ତ ସେ କଲ କରିକି ଡାକୁଥିଲା ଆଜି ଫୋନ କରିଥିଲେ ତ। କହୁଥିଲେ ତାଙ୍କ ଏରିଆକୁ ଯିବା ପାଇଁ ଆଉ ରଜ ଦେଖି ଆଉ।
ଆଚ୍ଛା। ଆଉ ରାତିରେ ଖିଆ କରୁଛ।
ହଁ ରାତିରେ ବେଳେବେଳେ ରୁଟି ବେଳେବେଳେ ଭାତ। ଯେବେ ବେଶୀ ଗରମ ଲାଗୁଛି ଭାତ ଟା ବନେଇ ଖାଇ ଦଉଛୁ ଆଉ।
ଆଉ ତମ ଆଡେ ଆଜି ପାଗ କେମିତି କଁ କରିଛି।
ପାଗ ତ ସକାଳୁ। ବେଳା ଠୁ ଟିକେ କାୟ ବର୍ଷା ଉଠେଇଛି। ହଉନି।
ଓ‌‌ହ। ହଁ ଆମ ଆଡେ ତ ସେମିତି ଚାରିଟା ସାଢେ ଚାରିଟା ବେଳକୁ ଜୋରସ ପବନ ହେଇକି ଅନ୍ଧାର କରିକି ରଖିଲା। ହେଲେ କିଛି ବର୍ଷା ନାହିଁ କି କିଛି ନାହିଁ। ଖାଲି ଏମିତି ଲାଇଟିଂ ଟିକେ ମାରୁଛି ନହେଲେ ବର୍ଷା ନହିଁ ବର୍ଷା ବି ହଉନି।
ହଉ ତାହେଲେ ଆଉ ତମେ ଯା ତାହେଲେ କଁ କର ମୁଁ ଫ୍ରି ହେଲେ ଲଗେଇବି ତମକୁ ଆଉ।
ହ ଉ ଠିକ ଅଛି।
ହଁ।